କଣ କରୁଛନ୍ତି?
କଣ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା। କଣ କରୁଛନ୍ତି?
କଣ ଏଇଠି ସନ୍ଧ୍ୟା ଦବା ଏବେ ବସିଛି ଆଉ ଟିକେ ସନ୍ଧ୍ୟା ହେଲେ ସନ୍ଧ୍ୟା ଦବା ଆଉ।
ହଁ।
ହଁ ଆପଣ କଣ କରୁଛନ୍ତି?
ମୁଁ ବି ସେଇଆ ବସିଛି ଆଉ ବର୍ଷା ତ ଟିକେ ହଉଛି ଝିପି ଝିପିରି ବସିବା କଥା ଆଉ।
ଓହୋ ନା ଆମର ଏପଟରେ ହଉଥିଲା ଏବେ ଟିକେ କମିଚି। ଏ ବର୍ଷା ଯୋଗୁ ତ କୁଆଡେ ଯାଇ ହଉନାହିଁ ଆଉ।
ହଁ ହଁ ବହୁତ ବର୍ଷା ଟା ହଉଚି ନା ଆସିକି
ହଁ ହଁ ନା ବର୍ଷା ଟା ହବା ଦରକାର। ଯୋଉ ଗରମ ଯୋଉ ହଉଥିଲା
ହଁ ହଁ ହଁ।
ହବା ଦରକାର ଥିଲା। ଆମେ ସିନା ବଞ୍ଚି ଯାଉଛନ୍ତି ଏ ଯୋଉ ପଶୁ ପକ୍ଷୀ ପକ୍ଷୀମାନେ ସେମାନେ ବହୁତ ହଇରାଣ ଗଛ ଲତା ତ ଛାଡ଼ନ୍ତୁ ସେ ପୁରା ଜଳି ପୁଡ଼ା
ହଁ ହଁ ହଁ ହଁ ହଁ। ଏଇ ଏବେ ଏତେ ବର୍ଷା ହଉଛି ଯେ, ଯେ ଗଛଲତା ବି ସବୁ ପ ଚିଗଲାଣି ମାନେ ଫୁଲ ଗଛ ସବୁ ପାଣି ପଶି ଯାଉଛି ନା।
ହଁ ସେଇଟା ବର୍ଷା ମାନେ ଗରମ ଏକଦମ ହଉଚି ହଉଚି ପୁଣି ବସ୍ ତା ଏକଦମ୍ ହଉଚି ହଉଚି କଣ କରିବ ସେଇୟ
ଗରମ ଟା ଦେଖୁନାହାନ୍ତି ଯଦି ହେଲା ଦଶ ପନ୍ଦର ଦିନ କି ଏମିତି ପ୍ରାଏ ଏତେ ଗରମ ହେଲା ଯେ ମାନେ ମଣିଷ ସହି ହେଲାନି। ବର୍ଷା ଟା ବି ଏଇ ସେଇଭଳିଆ ହଉଛି ଏମିତି କଣ ଦି ଦିନ ହେଇଯାଆନ୍ତା ଛାଡିଯାଆନ୍ତା। ଫେରେ ଟିକେ ହୁଅନ୍ତା।
ଓହୋ। ଆଉ ଆଜି କଣ ଖାଇବା ହେଇଥିଲା? ସଣ୍ଡେ ତ ନନଭେଜ୍ ବାରି ଆଜି ପୁରା।
ନା ନା ଆଜି ନନଭେଜ୍ ବାରି ଥିଲେ କଣ ହେଲା ମୁଁ କାଲି କରିଦେଇଥିଲି ଆମର ଚିକେନ୍, ଆଳୁ ତରକାରୀ ହେଇଯାଇଥିଲା। ଆଉ କାଲି ଟିକେ ଖି ଖିଆ ହେଇଛି ନା ମସଲା ଖାଦ୍ୟ। ଆଉ ଆଜି ସେଇଥିପାଇଁ ଖେଚୁଡି ଡାଲମା କରିଦେଇଥିଲି ଗାଧୁଆବେଳେ ଆଉ।
ଓହୋ ଖେଚୁଡି ରେ କଣ କଣ ସବୁ ପରିବା ପକେଇକି ଖେଚୁଡି ନା
ନା ନା ପରିବା ପକେଇଛି ନା ଖାଲି ଖେଚୁଡି ନୁହଁ। ରୁ ଖେଚୁଡ ଡାଲମା ଟିକେ କରିଦେଇଥିଲି। ଆଉ ଆଳୁ ଗାଜର ଆଉ କୋବି।
ହୁଁ।
ଏଇ ତିନିଟା ପକେଇକି କରି ଦେଇଥିଲି ଆଉ।
କୋବି ମାନେ ଫୁଲ ନା ପତ୍ର?
ନାଁ ନାଁ ଫୁଲ କୋବି।
ଓହୋ।
ହଁ ସେଇଆକୁ ଆଉ ମୁଗ ଡାଲି, ଆଳୁ।
ହୁଁ ହୁଁ ମୁଗ ଡାଲି, ଆଳୁ ଆଉ କଣ କହିଲେ ଫୁଲ୍ କୋବି ସେ ଚାଉଳ ପଡିବ ତ? ନା ଖାଲି ଡାଲ୍?
ନାଁ ନାଁ ଖାଲି ଡାଲି ନୁହଁ। ଚାଉଳ ଆଉ ମୁଗ ଡାଲିକୁୁ
ହଁ।
ତାକୁ ମିଶେଇକି, ମାନେ ଚାଉଳ ନେଇଯିବ ଟିକେ ବେଶୀ। କରିକି ମୁଗ ଡାଲି, ମାନେ ଗୋଟିଏ ମୁଠା ପକାନ୍ତି ଆଉ ତାକୁ ରଖିଦିଅନ୍ତି, ତାପରେ ଏଇ ଯୋଉ ଗାଜର, ଆଉ କୋବି ଆଳୁ।
ହଁ ହଁ।
ହଁ, ତାକୁ କାଟିକି ଛୋଟ ଛୋଟ ‌ପିସ୍ କରିକି ରଖିଦେଲି। ତାପରେ କୁକରରେ, ମୁଁ ଟିକେ କୁକରରେ କରେ ନା? ଛୋଟ ପରିବାର ତ, ସେଥିପାଇଁ ମୁ ଟିକେ କୁକରରେ କରିଦିଏ। ଆ ଅ, କୁକରରେ ବସେଇଲି, ଟିକେ ତେଲ ପକେଇଲି, ତାପରେ ପିଆଜ ପ କେଇ ଯୋଉ ସରି, ଟିକେ ଜିରା ପକେଇଲି। ତାପ ହଁ ହଁ ଜିରା ପକ୍ କେଇଲି, ତାପରେ ପିଆଜ ପକେଇଲି, ପିଆଟି- ଟିକେ ନାଲି ହେଇଗଲା, ତାପରେ ଏଇ ଯୋଉ ଅ ମ ସଲା ପକେଇଲି, ଯୋଉ ଜିରା ପାଉଡର, ଲଙ୍କା ପାଉଡର, ମାନେ ସବୁ ଟିକେ ଟିକେ ପକେଇଲି। ତା ଦେହରେ ଚିକେନ୍ ମସଲା ବି ତା ଦେହରେ ଟିକେ ପ କେଇଦଲି। ପକେଇକି ଆଳୁ ଆଳୁ ଯୋଉ ପରିବା ଯୋଉ ଥିଲା ଆମ କାଟିକି ରଖିଥିଲି ଯୋଉ କୋବି, ତାକୁ ପକେଇଦେଲେ ଟିକେ ତା କୁ ଟମାଟୋ ଗୋଟେ ଦେଇକି ତାକୁ ଭାଜିଲି, ଭାଜିଲି ଟିକେ ନାକରୁ ତାର ଇଏ ହେଇଗଲା, ତାପରେ ସେ ଯୋଉ ଚାଉଳ ଆଉ ମୁଗ ଡାଲି ରଖିଥିଲି, ତାକୁ ଧୋଇ କି ରଖିଥିଲି, ତାକୁ ତା ଦେହରେ ପକେଇଦେଲି। ତାକୁ ବି ତା ଦେହରେ ପକେଇ କଷିଦେଲି, ତେଜପତ୍ର ପକେଇକି ଆଉ ତାକୁ ସେଇଭଳିଆ ପାଞ୍ଚ ମିନିଟ୍ ଖଣ୍ଡ କଷିଲି, କଷିକି ତାପରେ ପାଣି ଟା ମାନେ, ସେଇ ଯେତେ ଚାଉଳ ଆଉ ମୁଗ ଡାଲି ଦେଇଛନ୍ତି, ମାପିକି ଗୋଟେ ଗ୍ଲାସରେ ହଉ କି ଗୋଟେ ବେଲାରେ ହୋଉ, ସେଇଥାରେ ମାପି କି କୁକରରେ ଦେଇଦେଲି, ସେ ଟିକେ ଫୁଟିଲା, ଲୁଣ ବି ସ୍ଵାଦ ଅନୁସାରେ ଟିକେ ଲୁଣ ଦବାକୁ ପଡିବ ନା, ଲୁଣ ଟା ଦେଇଦେଲେ, ଟିକେ ଫୁଟିଲା। ତା ଦେହରେ ଯୋଉ ଗୁଆ ଘିଅ, ଗୁଆ ଘିଅ ଟା ଖେଚୁଡିରେ ମାନେ, ଖାଇବା ଟା ଭଲ ଗୁଆଘିଅ ଟିକେ ଉପରୁ ପକେଇଦେଲି, ତାପରେ କୁକରଟା ଲଗେଇଦେଲି। ଆଉ ସିଟି ହେଲା। ଆଉ ମୁଁ ଟିକେ ବେଶୀ ପାଣି ଦିଏ, ମାନେ ମୋ ଟିକେ ପାଣିଆ ପୁଣିଆ ଖିଛୁଡି ଟା ଆଁ ମତେ ଭଲଲାଗେ ପାଣିଆ ପାଣିଆ ଖେଚୁଡି ଖାଇବାକୁ ଟିକେ।
ଅ ହଁ।
ଏଇଟା ଲଗେଇଦେଲି, ପାଣିଆ ପାଣିଆ ହେଇଗଲା। ଟିକେ ଗରମ ଗରମ ଗାଧୁଆ ବେଳେ ଖାଇଦେଲୁ ଆମେ ସବୁ ଆଉ ଡାଲମା କରିକି। ଆଉ
ହୁଁ ହୁଁ, ଯା ହଉ ସେଇଟା ସିମ୍ପୁଲ୍ ଖାଇବା ଯୋଉ କୁହନ୍ତି ନି ଗୋଟେ ମାନେ, ଏକ୍ ରେ ଚାଉଳ ରହିଲା, ଦୁଇରେ ଡାଲି ବି ରହିଲା। ଯୋଉଟା ଦେହ ପାଇଁ ବହୁତ୍ ଭଲ, ଆଉ ପନିପରିବା ଯାହାକୁ ଯେମିତି ପସନ୍ଦ ପନିପରିବା ସେମତି ପକେଇକି, ଯାହା ଗୋଟେ ଥରକାର ସବୁ ହେଇଗଲା।
ହଁ ହଁ ହଁ, ଗୋଟେ ଥରକରେ ସବୁ ହେଇଗଲା। ଖାଇବାକୁ ଟିକେ ବର୍ଷା ଦିନେ ଟିକେ ଖେଚୁଡି ଶି ଶୀତ ଦିନ ଟିକେ ଖେଚୁଡ଼ି ଭଲ ଲାଗେନି କି? ଖାଇବା ପାଇଁ ଆଜି ଇଚ୍ଛା।
ତାହେଲେ ଯାଉଛି ଭାବୁଛି। ଜଣେ ଦିଦି କହିଥିଲେ, ଗୋଟା ବାଇଗଣରେ ଏକ୍ଚୁଲି କରିବା ପାଇଁ ପ କଡା, ସେଇଟା ଯାଉଛି ଟ୍ରାଏ କରିବି କେମି
ଗୋଟା ବାଇଗଣ ରେ କେମିତି ବାଇଗଣ ଭିତରେ ଯୋଉ ପୋକ ଥିବ ନା ମାନେ କଟା ହେଇଥିବ ମଝିରେ।
ସେଇଟା ଛୋ ଏକ୍ଚୁଲି ଏତେ ବଡ ବାଇଗଣ ନୁହେଁ ଛୋଟ୍ ଛୋଟ୍ ବାଇଗଣ ଯୋଉ ଆସେନି କ ସେଇ ବାଇଗଣ ଯୋଉ ଛୋଟ ଛୋଟ ବାଇଗଣ ସେଇଟାକୁ ଅଚ୍ତୁଅଲ୍ଲି ଯୋଉ ପୁରା ତାକୁ ଟିକେ ଫାଳ କରିକି ସିଝେ ଆଗରୁ ଟିକେ ଅଳ୍ପ ଟିକେ ସିଝିବ କାରଣ ବେଶୀ ସିଝିଲେ ସେ ପୁରା ତ ଭର୍ତ୍ତା ଟାଇପର ହେଇଯିବ ନା
ହଁ ହଁ।
ସେ କହିି ଅଳ୍ପ ଫାଳ କରିିକ ପୋକଟା ଦେଖିଦବ ଅଛି କି ନାହିଁ ଜଷ୍ଟ ଟିକେ ତାହା ଜଣା ପଡେ ପୋକ ଅଛି ନାଇଁ ସେଇଟା ପ୍ରଥମେ ସିଝେଇଦବ ଅଳ୍ପ ଦର ସିଜା ଯୋଉ କୁହନ୍ତିନି ସେଇଟା ହେଲା ପରେ ତାକୁ କୁ ଆଣିକି ସେ ଯୋଉ ଫାଳ କରିଥିବ ସେଇଠୁ ତା ମଞ୍ଜି ସବୁ ବାହାରୁ ଆଣିବ। ନ ନେଇ ଯୋଉ ଆଳୁ ଆଳୁ ତା ଭିତରକୁ ଦିଆଯିବ ନା। ଆଉ ମଞ୍ଜିିତ ପୁରା ରହିଛ କେମିତି କଣ ଆଳୁ ଦବ ତା ଭିତରେ ଯେତିକ ସବୁମ ମଜୀ ଗୁଡାକୁ ବାହାର କରି ତାକୁ ପୁରା ଫମ୍ପା କରିଦବ ତାପରେ ସେଇ ମଞ୍ଜି ଆଉ ଆଳୁ ତା ଭିତରେ ଦବା ପାଇଁ ପୁର ଯୋଉ ଆମ ଯେମିତି ଏଇ ଯୋଉ ଚପ୍ ଆଳୁ ଚପ୍ ପାଇଁ ଯେମିତି ଆମର ଗ୍ରେଭି ଟା ହୁଏ। ମାନେ ଏଇଟ ପୁରଟା ଯୋଉ ଏ ପକେଇ ପାରିବା। ତମର ଲଙ୍କା ସେ ଯେଉ ଟିକେ ରସୁଣ ଛେଚାଟା ପକେଇଲେ ଆକ୍ଚୁଆଲି ତା ସ୍ଵାଦଟା ଟିକେ ଭଲ ଲାଗେ।
ହଁ ହଁ ହଁ ହଁ ମାନେ ଭାଜିିକି କରିବାକୁ ପଡିବ ନା। ତା ଦ୍ୱାର ଖାଲି ମାନେ ଅଳ୍ପ ଅଳ୍ପ ମାନେ ବା
ଆଗ ତ ବାଇଗଣ ସିଝେଇ ଦେଇ ଏବେ ତା ଭିତରୁ ତା ଯୋଉ ମଞ୍ଜି ଗୁଡାକ ସବୁ ବାହାର କରିଥିବେ। ସେ ଯୋଉ ପୁର ପାଇଁ ଯୋଉ ତେଲ ପକେଇକି ପଞ୍ଚ ଫୁଟଣ ପକେଇକି ପଞ୍ଚ ଫୁଟଣ ନୁହେଁ ଆମର ସୋରିଷଟା ଆସଛି ଯୋଉ ଖାଲି ସୋରିଷ ଟା ଟିକେ ଯଉ ଲଙ୍କାଦି ପସନ୍ଦ ତ ଖାଇବ କାରଣ ଆମର ଯେହେତୁ ଲଙ୍କା ହେଇନା ବର୍ଷା ପାଖକୁ ଲଙ୍କା ଟିକେ ରାଗୁଆ ରାଗୁଆ ଖାଇଲେ ଟିକେ ଭଲ ଲାଗିବ ଆ ତାପରେ କଣ କରିବି ନା ସେ ଯୋଉ ଶୁଖିଲା ଲଙ୍କା ଶୁଖିଲା ଲଙ୍କାଉ ଯୋଉ ଭୃସଙ୍ଗ ପତ୍ର ଆସୁଛି ସେଇଟା ଟିକେ ଓ ଛେଚା ରସୁଣ ଟା ଛେଚା ରସୁଣ ର ଟେଷ୍ଟ ଟିକ ଅଲଗା ଜାଣିଥିବେ ସେଇଟା ଦେଇକି ନାଇଁ ନାଇଁ ଅଦା ନା ନା ଅଦା ପଡିବନି ରସୁଣ ରସୁଣ ଆଉ ଟିକେ ଟମାଟୋ ତାକୁ ଦେଇକି କଷିଲା ପରେ ସେ ଯୋଉ ଆଳୁ ଯୋଉ ସିଝେଇକି ରଖିଥିବେ।
ହଁ ହଁ।
ହଁ ଆଉ ସେ ଯୋଉ ବାଇଗଣର ଯୋଉ ମଞ୍ଜି ଟା ଯୋଉ ବାହାର କରିନଥିବେ
ହଁ ହଁ।
ସେଇଟା ବି ଯଦି ଏ ପଡିଲା ତ ଛାଡି ଦେବେ ନହଲେ ଭଲମଞ୍ଜିଥିବ ନା ସେଟାହିଁକ ଫୋପାଡିବେ ସେଇାକୁ ପକେଇ ଦେବ ସେଇ ଟିକେ ଗ୍ରେଭି ଟା ଟିକେ କରିନି ଏତେ ଅଠା ଆଉ ହବନି। ତାକୁ ଦେ ହଁ ତାକୁ ହଁ। ତାକୁ ଦେଇକି କଷିଦେବେ ଟିକେ ଶୁଖା ହେଲା ପରେ ସେଇଆକୁ ଆଣିକି ସେ ଯୋଉ ବାଇଗଣ ଫମ୍ପାଲରେଡି ଥିବ ଆମେ ଯୋଉ ବାହାର କରିଦେଇଥିବା ତା ମଞ୍ଜି ଗୁଡାକୁ।
ହଁ ହଁ।
ବାଇଗଣକୁ ଦେଇକି ଚାପି ଦେଇକି ତାପରେ ପୁଣି ଯୋଉ ଆମର ବେସନ ଟିକେ ବେସନ ଟିକେ କାଠଟେ ଅତି ପାଣିଆ ନା ଯେମିତି ବାଇଗଣଟା ବୁଡୁଥିବ। ତା ଦେହରେ ଯେମିତି ଲାଗୁଥିବ ଦେଇକି ଯେମିତି ନର୍ମାଲି ଛାଣିବା କଥା ଛଣିବା ଆଉ ସେମିତି ମୋତେ କହିଥିଲେ ମୁଁ ଦେଖିବା ଟ୍ରାଏ କରିବି। କେମିତି କଣ ହଉଛି ହଁ ମୁଁ ଏଇଟା ହଁ ମୁଁ ଏଇଟା ତ ଆମେ କଣ ବାଇଗଣ ନର୍ମାଲି ଏମିତି ଚେକି ଚେକି କରିକି ଭାଜନ୍ତି ନା ଭାଜନ୍ତି କି ଛାଣନ୍ତି ନା। ସିଏ ମତେ ସେମିତି କହିଥିଲେ କହିଲେଏମିତି ଗୋଟା ଭାଜ ସିଏ ପୁରା ଯୋଉ ବହୁତ ଭଲ ଲାଗେ ତା ମଞ୍ଜି ବି ତ ଥିବ ସେ ତା ଇଏରେ ମୁଁ କହିଲି ଦେଖିବା ଆଜି ବର୍ଷା ପାଗ ଦେଇଚି କଣ ଆଉ କରିବା।
ଗୋଟା କହିଚନ୍ତି ତାୱରେ ଭାଜିବା ପାଇଁ ନା ଛାଣିଦବା ପାଇଁ?
ନାଇଁ ନାଇଁ ଏମିତି ଛାଣିଦବା ପାଇଁ।
ହଁ ତେଲ
ପୁରା ଏ ଯୋଉ ବେସନ ହଁ ବେସନ ପୁରା ଇଏ କରିକି ତେଲରେ ଯେମିତି ଆମର ଛଣା ଯାଏ ଆଳୁ ଚପ ଯେମିତି ଛଣା ଯାଏ ସେମିତି ପୁରା ତେଲରେ ପଳ ଇଏ କରିକି ହଁ ଦେଖିବା ମୁଁ ସନ୍ଧ୍ୟାକୁ ଦେଇ ସାରିଲା ପରେ କରିବି କେମିତି କଣ ଲାଗୁଛି। ଯଦି ମୋର ଠିକ ଠାକ ହେଲା ହଁ ତମେ କେବେ ଟ୍ରାଏ କରିବ ଆଉ ଏମିତି ନୂଆ ନୂଆ ଜିନିଷ କିଛି କରି ଖାଇବା କଥା।
ହଁ ସବୁବେଳେ ଆମେ ଏଇ ହଁ। ଡାଲି ଭା ଭଜା ଏଇ ସବୁ ତରକାରୀ ଅଲଗା ଅଲଗା କରିକି ଖାଇବା କଥା ଏବେ। ଏଇ ବ ଏଇ ବର୍ଷା ଦିନେ ଆଉ ଶୀତ ଦିନେ ଟିକେ ଏଇ ସବୁ ଜିନିଷ ଭଲ ଲାଗେ ଛଣାଛଣି ଆଉ ଗ ଗରମ ଦିନେ ତ ସେ ସବୁ ଦେଖିଲେ ତ ପୁରା ବିଷ।
ଗରମ ହଁ ଏଇ ସେ ବର୍ଷା ପାଗ ଦେଇଚି ବୋଲିିକି ଟିକେ ଇଚ୍ଛା ହଉଚି ଗରମ ଦିନରେ ପଖାଳ ଅଛି ତ ଜିନ୍ଦାବାଦ।
ହଁ ହଁ ଗରମ ଦିନେ ପ ହଁ ହଁ। ପଖାଳ ଅଛି ତ ପୁରା ଗାଧୁଆଳେ ଖ ହଁ। ପଖାଳ ଖାଇଲେ ହିଁ ନିଦ ଭଲ ଟା ହବ। ଗରମରେ ନା ହଁ ହଁ।
ଖାଲି ଟିକେ ଆଳୁ ଚକଟାକୁ ସେ ଯୋଉ ଆମର ବଡି ଏଇ ଦିଟା ତ ହେଇଗଲେ ପୁରା ଜମି ମି ଯିବ ଆଉ।
ହଁ ବଢିଟା ବଢିଆ ବଢିରେ ବି ଆମେ ଏଇ ଯୋଉ ବଢି ଦିହରେ ବି କେତେ କଣ ପକେଇକି ମିଶେଇ ଖିନା ଚ ଚକୁଟିକି ଖାନ୍ତି ଯାହା ବାହାରିବ ଚକଟିକି ମିଶେଇ କିନ୍ତୁ ବଢିଆ ଲାଗିବ ନା।
ସେ ଆଉ କିଛି ଦରକାର ନାହିଁ ଗରମ ହେଲେ ସିନା ତା ପାଖକୁ ସାଇଟ୍ ଆଇଟମ୍ କିଛି ଝୋଳ ଆଇଟମ୍ ଦରକାର ଯଦି ଗରମ ଶୁଖା ଟିକେ। କିନ୍ତୁ ପଖାଳର ସେମିତି କିଛି ନାହିଁ ପଖାଳ ଝୋଳର ଆଇଟମ୍ ବି ଚଳିଯିବ ସୁଖା ଆଇଟମ୍ ବି ଚଳିଯିବ ଭଲ ଲାଗେ ପାଗ ଟିକେ ଦେଇଚି ବୋଲି ପଖାଳ ଏତେ ଆଉ ଖାଇ ହଉନାହିଁ ଦିନ ରାତି ତ ଚବିଶ ଘଣ୍ଟା ଖାଲି ବର୍ଷା ତ ହଉଚି ଆଉ।
ହଁ ବର୍ଷା ହଉଚି ବି ପଖାଳ ଖାଇଲେ ବି ଏବେ ଯୋଉ ସିଜନ୍ ଟା ଚେଞ୍ଜ ହଉଚି
ସେ ଭଲ ଏ ଯୋଉ ବର୍ଷା ହଉଚି ଭଲ ଜାଣିଥିବେ ତ ଏଇ ଯୋଉ ଆମର ଏବେ ମହାପ୍ରଭୁ ଅଣସରରେ ଅଛନ୍ତି। ଜରରେ ପଡିଛନ୍ତି ଜରରେ ଇଏ ଗରମକୁ ଦେହ ହାତ ଯାହା ଲାଗୁଥିବ।
ହଁ ହଁ ଯୋଉ ହଁ ହଁ ଏଇ ରଥ ଥଯାତ୍ରା କୁ ଯିବେ ପୁରୀ କୁ ଯିବେ ରଥଯାତ୍ରାରେ।
ବହୁତ ତ ଇଚ୍ଛା ଯିବା ପାଇଁ ବହୁତ ଇଚ୍ଛା ଭଗବାନ ଚାହିଁଲେ ଦେଖିବା।
ହଁ ହଁ ଡୋରି ଲାଗିଲେ ଆପଣ ଯିବେ ଆଉ।
ହଁ।
ହୁଁ
ଡୋରି ଲାଗିଲେ ଏଇ ଯୋଉ କଣ ସିଏ ବି ଗୋଟେ ଏମିତି ଲିଳା ଯେ ତାଙ୍କ ଡୋରି ମାନେ ଯାଇଥିବେ ଦେଖି ଦେଖିବା ପାଇଁ କିନ୍ତୁ ଏମିତି ଦିନ କୁଁ କୁ କଥାରେ ଅଛି ବା ତାଙ୍କ ଡୋରି ଯେହେତୁ ନ ଲାଗି ତୁମେ ଯେତେ ମା ମାଡି ଚାଲ କିଛି ହବନ ଦର୍ଶନ ତ କଣ ସୁତା ଲଗି ଯା ସେଇଆ ଦେଖିଆ କଣ ହଉଚି। ରଥରେ ଯିବାକୁ କିନ୍ତୁ ଭାରି ଇଚ୍ଛା ତା ତିଁ ତିନି ଠାକୁରଙ୍କର ରଥ ଟିକେ ମାନେ ଟାଣି ହବ ରେ ଏତେ ଭିଡ ହୁଏ ଟିକେ ଖାଲି ଏମିତି ଛୁଇଁକି ଆସିବାଟା ବହୁତ ସେ
ଛୁଇଁ ବି ରଥ ରଥଯାତରାରେ ତ ଛୁଇଁ ବି ହବନି ତା ଭିତରୁକୁ
ସେଇବା ଏତେ ଭିଡ ହଁ ଏତେ ଭିଡ ଯେ କିନ୍ତୁ ବହୁତ ଇଚ୍ଛା ଅଛି ରଥରେ ଆରଥରେ କିନ୍ତୁ ବାହୁଡାକୁ ଯାଇଥିଲି। କେମିତି କଣ ଭଗବାନଙ୍କ ଲୀଳା କେମିତି କଣ ଡୋରି ଲାଗିଲା ଯାହା ହଉ ଯାଇଥିଲି। ରଥ ଟାଣି ପାରିଲିନି ଖାଲି ଜଣଙ୍କୁ କହିଥିଲି ମୁଁ କହିଲି ଟିକେ ଖାଲି ହୁଁ କହିଲେ ହଉ ଆସ। ଯାହା ହଉ ମତେ ଇଏ କରିକି ଭିତରକୁ ନେଇକି ଖାଲି ଟିକେ ଛୁଇଁ ଦେଇକି ଟିକେ ଖାଲି ରଥ ଟାଣିବୁ କଣ ଲୋକମାନେ ତ ପୁରା ପେଲି ପେଲି ନେଉଯାଉଛନ୍ତି ଜଣ ଖାଲି ସେଠି ଛିଡା ହବ ଟାଣିବା ପାଇଁ ମାନେ ବଳ ପ୍ରୟୋଗ କରି ଟାଣିବା ପାଇଁ ଆଉ ପଡିବନି।
ହଁ ସେଇ ଏତେ ଲୋକ ଧରିଥିବେ ହାଉ ଆଉ ଖାଲି ହାଲକାରେ ହା
ହଁ ହଁ ବାସ୍ ସେତକ ଯାହା ହଉ ଭଗବାନ ଟିକେ କୃପା କରିଥିଲେ ବେଲି ଯାଇଥିଲି। କିନ୍ତୁ ରଥକୁ ଥରେ ଯିବାର ଅଛି ବାହୁଡା ତ ହେଇଗଲା ରଥକୁ ଥରେ ଯିବାର ଅଛି ଦେଖ ଇଆ କଣ ହଉଚି।
ହଁ ଆପଣ ଥରେ ରଥକୁ ଯାଆନ୍ତୁ ଆ ଏଇ ଆମ କେନ୍ଦ୍ରାପଡାରେ ବି ଯୋଉ ବଲଦେବଜୀଉ ମନ୍ଦିର ନା ଜାଣି ଥିବେ ହଁ ବଲଦେବ ଜୀଉ ମନ୍ଦିର ବି ସେଠି ବି ବଢିଆ ରଥ ଟଣା ହଉଛି ମାନେ ସେଠି ଭଲ ସେ ହଉଚି। ପୁରୀରେ ବି ହଉଚି ସେ ପୁରୀରେ ଏଠେଇ ଇଏ ଟିକେ ଛୋଟ ଆଉ କିନ୍ତୁ ଏଠି ବି ଭଲସେ ହଉଚି ହଁ।
ମାନେ କଣ କହିଆକୁ ଗଲେ ପୁରୀ ଟା ହେଲା ତାଙ୍କର ପୁରା ମେନ୍। ଆଉ ଯୋଆ ହଁ ଆଉ ହଁ। ଆଉ ଯୁଆଡେ ସବୁ ତାର ଛୋଟ ଛୋଟ ବ୍ରାଞ୍ଚ ଯୋଉ ଆଉ।
ହଁ ହଁ ଛୋଟ ଛୋଟ ବ୍ରାଞ୍ଚ କିନ୍ତୁ ଏଇ କେନ୍ଦ୍ରାପଡାରେ ଏଇଟା ମାନେ ଭଲ ସମସ୍ତେ ଆସୁଛନ୍ତି ହୁଁ ହୁଁ।
ଆମର ହଉଚି ଯୋଉ ବାରିପଦାରେ ବି ଗୋଟେ କୁହନ୍ତି ସେଟା ଶୀ ଦ୍ଵିତୀୟ ଶ୍ରୀକ୍ଷେତ୍ର। ସେଟା ବି ସେମିତି ଗୋଟେ ସେଠି ବି ରଥଯାତ୍ରା ବହୁତ ଭଲ ହୁଏ। ଏବେ ଠାକୁର ହେଇଗଲାଣି ସବୁଆଡେ ଟିକେ ଟିକେ ମିନି ପୁରୀ ଟାଇପ୍ ର ପୁରୀ ତ ହେଇପାରିବନି ଛାଡ ଯେତେ